ହାଲୋ।
ହାଲୋ ହଁ।
ହାଲୋ।
ସୁୁବୁଚି ହାଲୋ। ହାଲୋ।
ହଁ ହଁ ହଁ ହଁ।
ହୁଁ କଁ।
ହଁ ଅଧାରେ ଥିଲା କଥାଟା ତୋମର।
ହୁଁ।
ତାକୁ ପୁରା କରିଦିଅ ଅଧା ଶୁଣିବା ମୋର ପସନ୍ଦ ନାହିଁ।
କୋଉଠି ଅଧା କରିଥିଲି ଭୁଲିଗଲି।
ଅଛି ସାଙ୍ଗ
ହଁ ହଁ ସେଇ ଝିଟି ପିଟି ଆସ ବାହାରିଲାନି ତାପରେ ସେବେଠୁ ଆଉ ସେମିତି ଭୁଲ କରୁନାହାନ୍ତି।
ଦେଖ।
ଆଉ କଣ?
ନାଇଁ ବାସ୍ ଟେ ମନେ ପଡିଗଲା କାଲି ରବବାର ଅଛି ଏ ଭାଇ ଓ ହୋ, କ୍ଷୀର ଟା ଫ୍ରିଜ୍ ରେ ଥିଲା ଗୋଟେ ଲିଟର୍। ମୁଁ ତାକୁ ତାକୁ ଗରମ କରିକି ତାକୁ ଏଇନା ଛେନା ଛିଣ୍ଡେଇ ଦେବି ହଁ ଛେନା ଛିଣ୍ଡେଇକି ର ଖିଦେବି କାଲି ସକାଳେ ତାକୁ ଆଣିକି ପନିର୍ କରିକି ନହେଲେ ଛେନା ତରକାରୀ କରି ଖାଇକି।
ହୁଁ, ହୁଁ, ହୁଁ।
ମୁଁ ପିଓର୍ ଭେଜିଟେରିଆନ ନା ହେଇଯାଇଛି ଆଉ ନନ୍ ଭେଜ୍ ଭେଜ ଏ ସରି ମୋର ଏ ଗ୍ୟାସ୍ ଟା ଲିଭିଗଲାରେ ଭାଇ।
ଆସ
ଆରେ କ୍ଷୀର ଉତରିଗଲା ନା ଇଆଡେ।
ଆଚ୍ଛା, ଆଚ୍ଛା।
ଆରେ ଭାଇ ନାଗିଜା। ଅଛି।
ତୋମ ସେଇ କେନ୍ଦ୍ରାପଡା ସାଇଡ ର ମୋର ଦି ଜଣ ସାଙ୍ଗ ଥିଲେ। ଘରକୁ ଜାଣିନି ବାସ୍ ଜାଣିଚି କି କେନ୍ଦ୍ରାପଡ଼ା ଆଡେ ତାଙ୍କ ଘର।
ହୁଁ, ମୁଁ କହୁଥିଲି ବା ଏଟା ରହିଲା ମୁଁ ଆଉ ଆଇଁଷ ଫାଇଁଷ ଖାଉନି ନା ଛାଡି ଦେଇଚି ଆଇଁଷ। ଦି ବର୍ଷ ହେଲାଣି ତ ଏଇତ ଟିକେ ମନ ହେଲା ମୁଁ କାଲି ଟିକେ କରିକି ଖାଇଦବା।
ଆଚ୍ଛା, ଆଚ୍ଛା।
ହୁଁ, ଆପଣ ଶୁଅ ଶୁଅନ୍ତି କେତେବେଳେ ରାତିରେ?
ମୁଁ ଶୋଉଚି ତାର କିଛି ଠିକ ନାଇ।
ଉଁ, ହୁଁ।
ହୁଁ।
ତେଣୁ ମୋବାଇଲ୍ ହାତରେ ରହିଲେ ସେ ସଇଲା ଆଉ। ଆମର ହୁଁ, ଖାଇବା ପିଇବା ଶୋଇବା ସବୁ ଭୁଲିଗଲ।
ହୁଁ, ମୋବାଇଲ୍ ର ଚାର୍ଜ ନ ସରିଚି ସେ ଯାଏଁ ନିଦ ଲାଗିବନି।
ଆରେ ବାଃ ମୁଁ ଭାବୁଥିଲି କେବଳ ମୋତେ ଏ ରୋଗ ଧରିଚି ବୋଦେ। ସମସ୍ତଙ୍କୁ ଏ ରୋଗ ଧରିଛି।
ସମସ୍ତଙ୍କର ସେଇ ରୋଗ।
ହୁଁ, ହୁଁ। ମୋର ବି ସେମ୍ ସା- ଯେପନ୍ତ ମୋବାଇଲ୍ ରେ ଚାର୍ଜ ନ ସରିଚି ସେପନ୍ତ ନିଦ ହିଁ ମାରିବନି। ତ ଅଟୋମେଟିକ କେତେବେଳେ ଶୋଇ ପଡିଥିବି ମୋବାଇଲ୍ ରେ ହାତରୁ ପଡିକି ସେ ଭାଙ୍ଗି ଯାଇଥିବ। ନହେଲେ ପୁରା ଖରାପ ହେଇଯାଇଥିବ। ନହେଲେ ଭଲ ଥିବ। ଲପ୍ ଉପରେ କଥାହବା?
ମତେ ନିଦ ଲାଗିଲେ ମୁଁ ମୋବାଇଲିଟା ସାଇଜିରେ ରଖିକି ଶୁଏ।
ନାଇଁ ମାନେ ମୋବାଇଲ୍ ଦେଖୁ ଦେଖୁକା ହଠାତ୍ ଶୋଇ ନିଦ ଲାଗିଯିବନା ଆଉ ଜଣା ପଡ଼େନା ମତେ। କେତେବେଳେ ମୋବାଇଲ୍ ରଖିବି କଣ କରବି ହୁଁ।
ହୁଁ।
ତ ମୋର ଏଇଠି ବହୁତ୍ ପାଖରେ କେନ୍ଦ୍ରାପଡ଼ା ନୁହେଁ ମୋର ହଁ ତ ଡିସ୍ ଟି କେନ୍ଦ୍ରାପଡ଼ାଟାନା।
ଆଚ୍ଛା।
ପ୍ରପର କେନ୍ଦ୍ରାପଡ଼ା ନାଇଁ।
ଆଉ କୋଉ ଜାଗା?
କରପରତ କହି ହବନି ଆଧରେ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ହୁଁ ଆଉ ଆପଣଙ୍କ ହବି କଣ ଥିଲା?
କିଛି ନୁହଁ।
କିଛି ନାହିଁ। ରୋଷେଇ ପଢ଼ିବା ଖାଲି ଟାଇମରେ ବହି ରିଡ଼ କରିବା?
ଫୋନ୍ ଦେଖିଆ ଆଉ।
ହେନା ଏତେ ଭୁଲୁ।
ଫୋନ୍ ଦେଖିଆ ଖାଇଆ ଶୋଇଆ ଆଉ କିଛି କାମ ନାହିଁ। ସେମିତି କିଛି କ ପର ହବି ନାଇଁକି ମୁଁ ଏଇଟା ଏଇଟା କରିବି ମାନେ କରିବି। ସେମିତି କିଛି ନାହିଁ।
କିଛି ଲାଇଫରେ ଏମବି କିଛି ନାହିଁ ହାଁ ବିନ୍ଦାସ୍। ବୁଲାବୁଲି କରିଆ ପାଇଁ।
ସେମିତିତ ବୁଲାବୁଲି କେତେ କଣ କରୁଚେ ଆମେ ବୁଲାବୁଲି।
ଆଚ୍ଛା କୁଆଡ଼େ କୁଆଡ଼େ ଯାଇଚନ୍ତି।
ଆ ଓଡ଼ିଶା ବାହାରକୁତ ଛାଡ଼ିବେହି ନାଇଁ।
ଆଚ୍ଛା ହଁ ଆଚ୍ଛା ତମକୁବି ସୋଲୋ ଟ୍ରାଭେଲ କରିବା ପାଇଁ ଭଲ ଲାଗେ?
ହଁ।
ଆରେ ଭାଇ ସେମ୍।
ଆଉ ଯାହା ରହିଲାୟାରି ଭିତରେ ଆଉ କିଛି ନୁହ ଆଉ ଯଦି ସାଙ୍ଗ
ଆରି ଭିତରେ ଆରି ଭିତରେ କୋଉ କୋଉ ଜାଗା ଯାଇଚ?
ପୁରୀ ଯାଇଚି ପ୍ରାୟ ତିନି ଚାରି ଥର। ତାପରେ
ହ
ଭୁବନେଶ୍ଵର ଏବେ ଯାଏଁ ମୁଁ କେଇଥର ଗଲିଣି ଜାଣିଚ? ଏଇ ବର୍ଷକ ଭିତରେ।
କେତେ ଥର?
ପଚିଶି ଥର।
ମାନେ ବର୍ଷକୁ ପଚିଶି ଥର?
ହଁ।
ମାନେ କୌଣସି କାମରେନା ଏମିତି ବୁଲିବା ପାଇଁ?
ବୁଲିଆକୁ। ଆରେ ମୋର ଗୋଟେ ସାଙ୍ଗଟେ ଅଛି
ହୁଁ ହୁଁ।
ହୁ ସେ ଭୁବନେଶ୍ଵରରେ ଜବ୍ କରେ।
ହୁଁ।
ହୁଁ ତାପରେ ସେ ଆସେ ଘରକୁ ପ୍ରାୟ ଆସିଲେ ଉ ତାକୁ ମତେ ଆଉ ତା ଭଉଣୀ ଦି ଜଣଙ୍କୁ ସାଙ୍ଗରେ ନେଇଯାଏ।
ଆଛା ତାଙ୍କ ଗାଁଟା ତମ ଘର ପାଖରେ କି?
ହଁ ହଁ ଘର ପାଖେ।
ଓହୋ।
ବା
ତାପରେ ଭୁବନେଶ୍ଵରରେ ତ ସେମିତି କିଛି ଇଏ ନାହିଁ ବୁଲାବୁଲି କରିବା ପାଇଁ ତ ନନ୍ଦନକାନନ ସିଏ ଆଉ ଆଇନକ୍ସ ଫାଇନକ୍ସ ଏଇ ସବୁ।
କେତେଥର ମୁଁ ଯାଇ ଆସିଲି ସେ ଭଲ ଭଲ ବି ଲାଗୁନି ଆଉ।
ହଁ ଗୋଟେ ଜାଗା ବାର ବାର ଗଲେ ଥୋଡି ନା ଭଲ ଲାଗିବ।
ହଁ ଆଉ ତାପରେ ସିଏ ଏମିତି ନେଇକି ଯାଏ। ବାହାରେ ଗୋଟେ ରହିଲେ କଣ ଗାଁରେ ଗୋଟେ ବାହାରୁକୁ ଗଲା ପରେ ଏଇଟା କିଛି ଫିଲଂସ ତାର ଅଲଗା ହେଇଥାଏ ଆଉ କିଛି ନୁହଁ। ନୂଆ ନୂଆ ଲାଗେ ସବୁ ଗୋଟେ ଜାଗାକୁ ହଜ ହଜାର ଥର ବି ଯାଇଥିବ ନା ସେ ଜାଗା ତମକୁ ନୁଆ ହିଁ ଲାଗିବ। ଆଉ ଘରେ ରହିଲେ ଅ ସାଲେପୁର ପ୍ରାୟ ଯାଇକି ମାନେ ସପ୍ତାହରେ ଦି ତିନି ଥର ଯିବା ଆସିବା ହିଁ ଥାଏ।
ହୁଁ ହୁଁ ମୁଭି ଦେଖିବା ପାଇଁ।
ନା ମୁଭି ଦେଖିବାକୁ ମତେ ମୁଭି ଦେଖିବା ଟୋଟାଲ ବି ପସନ୍ଦ ନୁହ।
ଆଛା ହୁଁ ହୁଁ ହ ଫୋନରେ ଫୋନ ଯୋଉ ଚଲାଅ ଫୋନ ନାଇଁ କଣଟା ପ୍ରାୟ ଟାଇମ କଣଟା ୟୁଜ୍ କର ତମେ।
ମୁଁ ପ୍ରାୟ ଇନଷ୍ଟାଗ୍ରାମ ରେ ରିଲସ ଦେଖେ ଆଉ ଗେମ୍ ଖେଳେ।
ଆଚ୍ଛା ଗେମ୍?
ହଁ। ଗେମ୍ କଣ ଏମିତି ମୁଁ କ୍ୟାଣ୍ଡି କ୍ରସ୍ ଖେଳେ ଆଉ ଉଁ ଲୁଡୁ ଫୁଡୁ ଖେଳେ ଏମିତି ସାଙ୍ଗ ସାଙ୍ଗ ଭିତରେ ଆମେ କମ କଥା ହେଇଯାଉ ଅନଲାଇନ ଗେମ୍ ଖେଳୁ ଆଉ କିଛି ନୁହଁ।
ହଁ ସେଠି ଫ୍ରେନ୍ ରେ ଅଛି ଫ୍ରେଣ୍ଡର ଅପ୍ସନ୍ ଅଛି ସେଥିରେ ମାରିକି ଟିମ୍ କୋଡ ରୁମ ବନେଇକି ଟିମ କୋଡ ଦେଇକି ଉଁ ସେଥେରେ ବେଶୀ ଟାଇମ ଉଇନ କିଏ କରେ?
ମୁଁ ମତେ ମୁଁ ସତ କଥା କହୁଥିଲି ମତେ ଲୁଡୁ ଏତେ ଭଲସେ ଆସେନି ହିଁ ହିଁ।
ହୁଁ ହୁଁ ହୁଁ ହୁଁ ହୁଁ।
ବାସ୍ ଚେଷ୍ଟା କରେ କିି ସବୁବେଳେ ଜିତିଆକୁ।
ଆଉ ତାହେଲେ ଜିତେ କିଏ ସବୁବେଳେ?
ଆ ସେ ଯୋଉ ସାଙ୍ଗଟା ମୁଁ କହୁଛି ଆମକୁ ନେଇକି ଯାଏ ଭୁବନେଶ୍ଵର ବୁଲାଏ।
ଓ ଆଚ୍ଛା ବେଷ୍ଟ ଫ୍ରେଣ୍ଡ ନା ତମର?
ହ।
ହୁଁ ହୁଁ
ହୁଁ ତ ସେ ସେଇଆ କରେ ସବୁବେ ଆଉ ଘ ମାନେ ସେ ମୋ ସହିତ ଖେଳିବ ଆଉ ଚ୍ୟାଲେଞ୍ଜ ଲଗେଇଥିବ କି ଯଦି ମୁଁ ଜିତିଯିବି ତ ମୁଁ ଘରକୁ ଯିବି ମୁଁ ତତେ ଯାହା କହିବି ତୁ ସେଇଆ କରିବୁ।
ହୁଁ ହୁଁ ହୁଁ।
ବାସ୍ ସେ ଆସେ ଘରକୁ କେବେ ନଚାଏ କେବେ କାମ କରାଏ କେବେ ତା ଡ୍ରେସ ଧୁଆଏ ଏଇଆ।
ଉଁହୁଁ ଆଚ୍ଛା
ହଁ
ହୁଁ ହଁ ହ ହ ତାହେଲେ ତମ ତମ ସାଙ୍ଗ ବିଷୟରେ ମତେ ଟିକେ କିଛି କୁହ ମୁଁ ଟିକେ ଜାଣେ ଟିକେ କିଛି।
ହଁ ସେ ଏଇ ସବୁ ଇ କରେନା।
କହିବା ପାଇଁ ଯଦି ଥିବ ତାହେଲେ କହିପାର କିଛି ନାଇଁ।
ନାଇଁ ନାଇଁ କହିବାକୁ କଣ ଅଛି ସେ ସେଇ ଏଇଆ କହିବା ପାଇଁ।
ନାହଁ ନାଇଁ ଏମତି ନା ଆଜି କଥା ହଉଚେ କାଲିକି ମେ ବି ବୁଝି ପାରଚ ନା କହିଲେ ବି କିଛି ଅସୁବିଧା ନାଇଁ।
ଆରେ ନାଇଁ ସେମିତି କିଛି ନାହିଁ ବାସ ଆମେ ବହୁତ ଭଲ ସାଙ୍ଗ ତାପରେ ସେ ଏମିତି ହିଁ କରେ ଯଦି ଏମିତି ଖେଳରେ ସେ ସବବେ ଉଇନ୍ ହେଇଯାଏ। ତାପରେ ଯେତେବେଳେ ଭୁବନେଶ୍ଵର ବି ନେଇକି ଯାଇଥିବ ସେଟି ତା ରୁମ ଝଡେଇବ ପୋଛା ମାରେଇବ ସବୁ।
ହୁଁ ହୁଁ ହୁଁ ହୁଁ
ହେଲା ଏକୁ ଉ ଏତେ ଅଳଶୁଆ ହେଇକି ଉଁ ରୋଷେଇ କରିକି ସପ୍ତାହେ ସପ୍ତାହେ ସେମିତି ପକେଇ ଦେଇଥିବ କିଚେନରେ ବାସନ କୁସନ ମୁଁ ତାକୁ ଯାଇକି ମାଯିବି।
ହୁଁ ହୁଁ ତାହେଲେ ମତେ ଯାହା ଲାଗୁଛି ଏ ବଏ
ଆଁ
ଇଏ ଲେଡିଜ୍ ଫ୍ରେଣ୍ଡ ନୁହେଁ।
ହଁ ହଁ ଓଭିଅସଲି ବୟ ଅଛି ସେ।
ସେ ଲେଡିଜ ତ ଘର ଏତେ ହଁ ବଏଜ ନା। ହୁଁ ଏତେ ଘରର ଏତେ ଅଳିଆ ମଳିଆ କରି ରଖିବାରେ ପୁଅ ମାନଙ୍କର ହିଁ ମାନେ ଏଥିରେ କଣ ପିଜି କରିଚନ୍ତି।
ପିଜି କରିଛନ୍ତି ଆଉ ତମେ ଭାବି ପାରିଥିବ ସେ କୋଉ ଭଳିଆ କରିକି ରଖୁଥିବ।
ଉଁ ହୁଁ
ହଁ, ତାପରେ ସେ ଯୋଉ କାମ ସବୁ ମୁଁ କରୁଥିବି ତାକୁ ଭିଡିଓ କରି ସେ ଷ୍ଟାର୍ଟସ ପକେଇବ।
ଯାହା ହଉ ମାନେ
ହଁ, ବହୋଦି ଅଲଗି।
ହୁଁ ହୁଁ। ବହୁତ ପୋ ମାଇଣ୍ଡେଡ ହଁ। ହୁଁ ଆଉ
ହଁ, ଟାଇମ୍ ଦେଖ।
ହଁ, ଭଲ ଲାଗିଲା ଖୁସି ଲାଗିଲା ତମ ସହିତ କଥା ହେଇକି। ତ ମୁଁ ଏବେ କଲ୍ ଟି କାଟୁଛି।
ହଁ, ହଁ।